ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
କଣ କରୁଛନ୍ତି? ହଁ ହଁ ମୁଁ ଏଇଠି ଗଡୁଛି ଆଉ କଣ କରିବି।
ଆଜ୍ଞା ଆଉ ଆପଣଙ୍କର ପାଗ ସେପଟେ କେମିତି କଣ ଅଛି?
ନାଇଁ ଥଣ୍ଡା ପାଗ ଅଛି ଆଜି ଖରା କାଇଁ ବେଶୀ ହେଇନି ଅଳ୍ପ ଟିକେ ହେଲା ତାପରେ ଏବେ ଥଣ୍ଡା ପାଗ ଅଛି।
ଆଜ୍ଞା ଆମ ଏପଟେ ସେମ୍ ପାଗ ଆଉ ବର୍ଷା ଟିକେ କାଲି ହେଇଥିଲା ଆଜି ଟିକେ ଥଣ୍ଡା ପାଗ ଅଛି। ଏବେ ଜଷ୍ଟ ଟିକେ ଟିକେ ଖରା ହୋଉଚି।
ମୁଁ କହିଲି ନାଁଇ ଏଇଟା ହେଲା ପ୍ରକୃତରେ ରା ଏ ରଜ ପାଗ ଏମିତି ହେଲେ ରଜକୁ ଟିକେ କରିଥାନ୍ତା।
ହଁ ବା ରଜକୁ ଏମିତି ଖରା ଆଜ୍ଞା।
ମୁଁ କହିଲି ଆପଣଙ୍କ ରଜକୁ କିଛି ମାନେ ପିନ୍ଧା ପିନ୍ଧି ଲଗା ଲଗି ସବୁ ଟିକେ ଭଲ ଲାଗିଛି କରିବା ପାଇଁ ଏଇ ବର୍ଷ
କଣ ହବ ଖରା ତ ହୋଉଚି ଆଉ ପିନ୍ଧା ଫିନ୍ଧି ଲଗା ଲଗି କଲେ କଣ ହବ ଆଉ। କୋଉ ମାନେ ଗୋଟେ ଇଣ୍ଟ୍ରେଷ୍ଟ ଆଉ। ଆଜ୍ଞା ଇଣ୍ଟରେଷ୍ଟ ଲାଗିଲାନି କିଛି ସେଇଥିରେ ବି ଯାହା କିଛି ହେଇଛି ଆଉ
ହଁ ସେମିତି ନର୍ମାଲ ତ ଯାହା ହେଇଛି କିନ୍ତୁ ଏମିତି ମାନେ ଟିକେ ଗୋଟେ ହେଭି ଡ୍ରେସ୍ ହୋଉ କି ଶାଢୀ ହୋଉ କି ଭଲରେ ଟିକେ ଲ ଲଗା ଲଗି ହୋଉ କି ବୁଲା ବୁଲି କିଛି ବି ଏ ବର୍ଷ ନାହିଁ ରଜରେ।
କେମତି ତ ଖରା ହେଲେ ଆଉ କଣ କରିବ ଲୋକ ତ ମାନେ ଘରୁ ବାହାରିବାକୁ ବି କୁଆଡେ ଇ ଛୁକି ନୁହନ୍ତି କେମିତି କଟନ ଖଣ୍ଡେ ପିନ୍ଧିବି ଘରେ ବସିବି ଟିକେ ଭଲ ଲାଗିବ ଆଉ ଏମିତି ବାହାରକୁ ବୁ ମାନେ ହୁଁ ହେଭି ପିନ୍ଧିକି ଯିବାକୁ ଆଉ ଇଚ୍ଛା ନାହିଁ ଆଉ ମାନେ କୋଉ ବି ଫଙ୍କସନ୍ ମାନେ ହେଲା କି କି ଧର ହେଲା ଆମର ଯୋଉ ମହୋତ୍ସବ ହେରିକା ହଉଛି ସେ ଟିକେ ଯିବାକୁ ତ ଟୋଟାଲ୍ ବି ଇଣ୍ଟରେଷ୍ଟ ଲାଗିଲାନି।
ଓହୋ ତ ଆପଣ ବୁଲାବୁଲି ତାହେଲେ କିଛି ବି କରିନାହାନ୍ତି?
ନାଇଁ ବୁଲାବୁଲି ଏମିତିରେ ଆମେ କୁଣିଆ ଘର ଯାଇଥିଲୁ ବୁଲିବାକୁ। ବନ୍ଧୁ ଘରକୁ ଆଉ ସେମିତି ଖାଲି ଗାଁ ରେ ଥିଲୁ ଆଉ।
ଓହୋ ନାଇଁ ଆମେ ଯୋଉ ଏରିଆରେ ରହୁଛୁ ସେଇଟା ତ ସହରାଞ୍ଚଳ। ତ ସେଠି ତ ମାନେ ଖାଲି ଏମ୍‌ତି ନର୍ମାଲ ମହୋତ୍ସବ ହଉଛି ଆଉ ଏମିତି ପାର୍କରେ। ତ ମହୋତ୍ସବ ତ ଆମେ ଆମର ମାନେ କଣ ଗାଁ ପଟିଆ ମହୋତ୍ସବ ଗୁଡାକ ଆମର ସବୁ କା କାଠରେ ଦୋଳି ଭଳିଆ ସବୁ କିଛି ମାନେ କାଠରେ ସବୁ ଥାଏ। ଆମର ଏ ଏଠି ମହୋତ୍ସବ ମାନେ ସହରାଞ୍ଚଳ ମହୋତ୍ସବ ଯେମିତି ନର୍ମାଲି ଆମେ ସବୁ ଯାତ୍ରା ପର୍ବ ଯେମିତି ହଉଛି ଆମର ଦଶହରା ଉଁ ହଉଛି କି ଦୁର୍ଗା ପୂଜା ହଉଛି ଯାହାବି ଏ ଯୋଉ ସରି ଆଁ ଯେମିତି ଲକ୍ଷ୍ମୀ ପୂଜା ହଉଛି ଯେମିତି ସବୁ ଦୋଳି ଫୋଳି ପଡେ ସେମିତି ହିଁ ନର୍ମାଲ ପଇଲା। ତ ଆଉ ଏମ୍ ସେ କଣ କହଲେ ମାନେ ଏତେଟା ବୁଲିବାକୁ ଇଣ୍ଟରେଷ୍ଟ ନାହିଁ। ସବୁବେଳେ ସେଇଗୁଡା ବୁଲି ବୁଲି ବିରକ୍ତ କ ଲାଗୁଛି।
ହଁ
ହାଁ ସେଥିପାଇଁ ଆମେ ଯାଇଥିଲୁ ମାନେ ଆମ ଅଜାଘର। ଗାଁ କୁ ତ ସେଠି ମାନେ ରଜ ଉତ୍ସବ ବହୁତ ଧୁମଧାମ ରେ ହୁଏ। ତାପରେ ମୁଁ ଟିକେ ମାନେ ସେ ଯୋଉ କୋଉ ଦୋଳି କହିଲେ ଯୋଉ ପଟା ଦୋଳି ବାନ୍ଧା ହେଇନଥାଏ ବଡ ବଡ ଗଛରେ? ଠିଆ ହେଇକି ଖେଳନ୍ତି ବସିକି ଖେଳନ୍ତି ତ ମୁଁ କେବେ ବି କେବେ ବି ଖେଳି ନଥିଲି। ତ ମୋତେ ଟିକେ ଇଚ୍ଛା ହେଲା ମୁଁ କହିଲି ନାଇଁ ଆମେ ଯେମିତି ଅଜାଘର ରକୁ ଯିବା ତ ଯାଇଥିଲୁ ଦୋଳି ଖେଳିଲୁ। ଆମ ଅଜାଘର ଗାଁ ପାଖରେ ଗୋଟେ ମାନେ ପାହାଡ ଅଛି। ପାହାଡ଼ ରେ ମାନେ ଠାକୁ ଠାକୁର ଫୁଟିଛନ୍ତି ଯୋଉ କୋଉ ଠାକୁର କହିଲେ ରାମଚଣ୍ଡୀ। ସେ ରଜକୁ ହି ମାନେ ଫୁଟିଥିଲେ। ତାଙ୍କୁ ରଜରେ କିଏ ଦେଖିଥିଲେ ନା ସ୍ୱପ୍ନ ଦେଖିଥିଲା ମୁଁ ତ ସେ ବିଷୟରେ କହିପାରିବିନି। କିନ୍ତୁ ରଜରେ ସେ ଠାକୁର ହିଁ ବାହାରିଥିଲେ ସେଇଠି ପଥରରୁ। ଫୁଟିଛନ୍ତି ତ ସେଇଠିକ ନାଁ ରଜକୁ ହିଁ ଗୁମ୍ଫା ଖୋଲେ। ଓ ସେଇଟା ବି ବଢିଆ ମଜା ଲାଗିଲା। ହଁ ରାମଚଣ୍ଡୀ ମାନେ ଆମ ଅଜାଘର ଗାଁ ରାମ ହଁ। ତ ସେଠି ଗୁମ୍ଫା କେବଳ ମାନେ ଖୋଲେ ରଜକୁ ଗୁମ୍ଫା ଖୋଲେ।
ହ
ତ ସେଥିପାଇଁ ଆମେ ସେଇ ଯୋଉ ଗୁମ୍ଫାକୁ ଗଲୁ ମାନେ ବୋହୁତ ବଢିଆ ଲାଗିଲା। ଏବ ମାନେ ରଜ ଗରମ କଣ କହିଲେ?
ମୁଁ କହିଲି ସେ ଗୋଟେ ମାନେ ସେଠି ଯାତ୍ରା ହେରିକା ହୁଏ ବୋଧେ? ତିି ଠାକୁର ସେଦିନ ଫୁଟି ସେଇ ଟାଇପର ହଁ। ସେଠି ଯାତ୍ରା ହେରିକା ହୁଏ ଆଉ ଆଜ୍ଞା।
ତାପରେ କଣ କହିଲି ମ୍ୟାଡାମ ମାନେ ଆମେ ଯୋଉ ଯାଇଥିଲୁ ଉଁ ଟିକେ ସେଦିନ ଉପରବେଳା ଟାଇମକୁୁ ମାନେ ପୁରା ପବନ ପବନ ପୁରା ଜୋରରେ ହେଲା ବର୍ଷ ର୍ଷା ବି ଆସିଥିଲା ସେଦିନ ତୃତୀୟ ରଜ କଥା କହୁଚି ମୁଁ। ତ ସେଦିନ ଉପ୍ରବେଳା ବୋହୁତ ଜୋରେ ବର୍ଷା ପବନ ପୁରା ଜୋରରେ ଆସିଥିଲା ତ ମାନେ ତା ଗୁମ୍ଫା ଭିତରେ କୋଉଠି ପୁରା ଅନ୍ଧାର ଦେଖା ପୁରା ଅନ୍ଧାର ଦେଖାାଗଲା ଆଉ କୋଉଠି ଯଦି ଉ ଉପରେ ପଥର ନଥିବ ତାହେଲେ ଲାଇଟ୍ ପଡୁଚି ଗୁମ୍ଫା ଭିତରକୁ। ଆଉ ଯୋଉଠି ଉପରେ ପଥର ଥିବ ତା ଭିତରେ ପୁରା ଅନ୍ଧା କିଟି କିଟି ମାନେ ଏତେ ଲୋକ ସେ ଭିତରେ ଜାମ୍ ଅଛନ୍ତି ମାନେ କେହି ଜନ୍ତୁ ଜୁତା ସେଦିନ କେହି କି କିଛି ବି ମାନୁ ନାହାନ୍ତି।
ଆଜ୍ଞା ବୋହୁତ ସାରା ଲୋକ ଥିବେ ନା ଆଉ ଡରିବେ ଯେତେବେଳେ କୁଟି ଆଯି ହେଇଯିବେ ଡର ଲାଗିବ ନିହାତି।
କୁଟିଏ କୋହୁଚନ୍ତି ଯେ ଗୁମ୍ଫା ମାନେ କେବଳ ରଜକୁ ହିଁ ଗୁମ୍ଫା ଖୋଲୁଚି ତା ବ୍ୟତୀରେ ଆଉ ଗୁମ୍ଫା ଖୋଲୁନି।
ମାନେ ଏଇଟା କଣ ମାନେ ଖୋଲୁଚି ମାନେ କଣ ମାନେ ପ୍ରକୃତିର ଖୋଲୁଚି ସେମିତି ନା ନାଇଁ ଲୋକମାନେ ଏଇଟା ନିୟମରେ ଏଇଟା ଖୋଲୁଚନ୍ତି?
ନୁହଁ ମାନେ ଗୁମ୍ଫା ଟା କେମିତି କହିଲେ ପୁର ଯେତେବେଳେ ଫାଷ୍ଟ ଆମେ ଗୁମ୍ଫାକୁ ଏଣ୍ଟ୍ରି କରିବା ସରି ଯିବା ଯେତେବେଳେ ମାନେ ସେଟା ପୁରା ଗୋଟେ ଛୋଟ ଫାଙ୍କ ଥାଏ। ସେଇଟା କୋହୁଚନ୍ତି ମାନେ ସତକୁ ବି ସତ ଆମେ ଯେ ମାନେ ଅନ୍ୟ ଦିନେ ଯେବେ ବି ଆପଣ ଯିବେ ସେଠିକି ମାନେ ସେଇଠି ଗଳି ପାରିବେନି ମାନେ ପଶି ପାରିବେନି ଆର ପଟକୁ।
ଆଉ କିନ୍ତୁ ଅ ମାନେ ରଜ ତିନି ଦିନ କିମ୍ବା ଚାରି ଦିନ ଆଗ ସେ ଗୁମ୍ଫା ଟା ମାନେ ବା ଟା ଟିକେ ବଡ ଦେଖାଯିବ ଆଉ ତା ଭିତରେ ଆରାମ ସେ ଯୋଉ ଦିଜ ଜଣ ପୋଷି ପାରିବେନି। ମୋଟା ହୋଉ ପତଳା ହୋଉ ଯାଇପାରିବେ କେମିତି ହଁ। ପତଳା ଲୋକ ଆରାମ ସେ ଯାଇବେ ମୋଟା ଲୋକ ବି ଯାଇପାରିବେ କିନ୍ତୁ ଅ ଜଣେ କମ୍ଫର୍ଟେବୁଲରେ ଯାଇପାରିବ ସେଦିନ ରଜଠୁ ରଜ ଦିନଠୁ ଜଣେ ପୁରା କମ୍ଫଟେବୁରେ ଯାଇପାରିବ ଯେତେ ମୋଟା ଲୋକ ହେଲେ ବି ଯାଇପା
ଆଜ୍ଞା।
ତ ଉପରକୁ ଚଢିପାରିବେନି ମାନେ ବୋହୁତ ଓପ୍ ଚଢିଲେ ହିଁ ଯାଇକି ଗୁମ୍ଫା ଭିତରକୁ ଯିବେ।
ତାପରେ ଗୁମ୍ଫା ସବୁବେଳେ ପୁରା ବନ୍ଦ ରୁହେ, କେବଳ ରଜକୁ ହିଁ ଖୋଲେ। କିନ୍ତୁ ଏଇ କଥାଟା ବି ପୁରା ସତ। ଆଉ ସେଠି ବି ତାପରେ କଣ କହିଲେ ସେ ଠା ଠାକୁରଙ୍କ ପାଖରେ ଯିଏ ମାନସିକ ଅଙ୍କା ଯାହାବି କରେ ମାନେ ସବୁ କିଛି ପୂରଣ ହୁଏ। ଯାହା ବି ମାନସିକ କରନ୍ତୁ ପୂରଣ ହୁଏ। ସବୁ କିଛି ମାନେ ସେ କହୁଛନ୍ତି ଯେ ମାନେ ଗାଁର ଗ୍ରାମଦେବୀ ଆଉ ପ୍ରତ୍ୟଖ ଠାକୁରାଣୀ ସିଏ। ମାନେ କଣ ହେଇଚି କହିଲେ ସେଇ ଠା କୁର ଯୋଉଠୁ ଫୁଠିଛନ୍ତି ମାନେ ପାହାଡ ଆମ ଅଜା ଘରଠୁ ପାହାଡ ମାନେ ଲମ୍ବିକି ଟିକେ ଥିଲା। କିନ୍ତୁ ଏବେ କଣ ହେଇଚି ମାନେ ଗାଁ ଟା ରହିଯାଇଚି ଚାରିପଟେ ଆଉ ଯୋଉପଟେ ପାହାଡ ଟା ଲମ୍ବିକି ଥିଲା ସେ ପାହାଡ ପୁରା ବହୁତ୍ ବ ବହୁତ୍ ବଡ ଏରିଆ କ ଟା ହେଇକି ତାକୁ ରାସ୍ତା ହେଇଯାଇଚି। ତ ସେଥିପାଇଁ ଯୋଉ ପାହାଡ ଟା ଛୋଟ ପାହାଡ ଟା ମାନେ ଆମ ମ ।
ହ
ପାହାଡରେ ଠାକୁର ଅଛନ୍ତି। ଛୋଟ ବୋଲି କଣ ବହୁତ୍ ବିରାଟ ବଡ। ଯାହା ହେଲେ ବି ଆମର ଅ ଆସିକି ତିନିଶହ ଚାରିଶହ ଫୁଟ ର ମାନେ ଓ ଲମ୍ବା ଓସାର ବି ସେଇ ଚାରିଶହ ପାଞ୍ଚଶହ ଫୁଟ ର ଓସାର। ଏ ହାଫ୍ କିଲୋମିଟର ଯାଇଁକି ଓସାର। ହାଫ୍ କିଲୋମିଟର ଯାଇଁକି ଲମ୍ବା ହବ। ବଡ ଏରିଆ
ଆଜ୍ଞା।
କିନ୍ତୁ କଟା ହେଇଯାଇଚି ନା। ଆଉ ଯେମିତି ଗୋଟେ ମଝିରେ ଗାଁ ଅଛି। ତ ସେଠି ଠାକୁର ବାହାରିଛନ୍ତି ନା। ତ ତାଙ୍କ ସେତ ପାହାଡ କଟା ହେଇପାରିବନି। ତାପରେ ତଳୁ ତଳୁ ଯାହା ଗଛ କଟାକଟି କରିଦଉସନ୍ତି। ଏମିତି ବହୁତ ବଢିଆ ଲାଗିଲା ମହୋତ୍ସବ ଟା।
ଆଜ୍ଞା। ଆମର ତ ଏପଟେ ଅଛି ଆମର ବରୁଣେଇ ଅଛି ପାହାଡ଼। ସେଠି ବି ଆମର ମୁଣ୍ଡିଆ ସେଠି ତଳେ ଯାତ୍ରା ହୁଏ। ଆମର ବରୁଣେଇ ଅଛନ୍ତି। ବରୁଣେଇ ଦେବୀ ଆମର ଉପରେ ପାହାଡ଼ ଚଢ଼ିବା ପାଇଁ ବି ସୁବିଧା ଅଛି। ସେପଟେ ବି ଗୁମ୍ଫା ଅଛି ଆମର ପାଣ୍ଡହରା ହେଲା ଆମର ସେପଟେ ପଞ୍ଚୁ ପାଣ୍ଡବ ଯୋଉ ଖେଳୁଥିଲେ ଆମର ପଷା କାଠି, ସେଠି ବି ସେଇ ସବୁ ଜିନିଷ ଦେଖିବାକୁ ମିଳିବ ସେଠିକି ଗଲେ। ଆଜ୍ଞା। ସେ ପାହାଡ ଉପରକୁ ଚଢିକି ଯିବେ ଆପଣଙ୍କର ସେଠି ଗୋଟେ ୱାରଲେସ ଖୁଣ୍ଟି ବି ଅଛି। ଆପଣ ତା ଉ ଉପରେ ବି ଚଢ଼ିବେ ଆପଣ ବୋ କୁହନ୍ତି ମୁଁ ତ ଉପରକୁ କେତେବେଳେ ଚଢ଼ିନି କୁହନ୍ତି ତା ଉପରେ ଚଢିକି ଦେଖିଲି ଯେ ବଡ ଦେଉଳର ଆମର ଯୋଉ ବାନାଟା ସେଇଟା ଦେ ଦେଖାଯାଏ ଆମର। ତାପରେ ଚଢିଲେ। ହଁ ପୁରୀ ହଁ ହଁ ହଁ ପୁରୀ ଜଗନ୍ନାଥ ମନ୍ଦିର। ବଡ ଦେଉଳ ର ବା ବାନା ଟା ବି ଦେଖାଯାଏ ସେଠି। ଆମର ପୁରା ଉପରେ ୱାର୍ଲେସ୍ ଖୁଣ୍ଟି ପୁରା ପାହାଡ଼ ଅଗ୍ରଭାଗକୁ ଯିବେ ଅଗ୍ର ୱାର୍ଲେସ୍ ଖୁଣ୍ଟିରେ ଚଢ଼ିବ। ପୁରା ଉପରକୁ ଗଲେ ଦେଖାଯିବ। ଆଉ ତାପରେ ମୁଁ ଚଢ଼ିନି। ଏଇଟା ଶୁଣିଚି। ଚଢିଚି
ଚଢିଛନ୍ତି ଲୋକମାନେ ଚଢିଛନ୍ତି?
ହଁ ଚଢନ୍ତି ତା ଉପରେ।
ଅ ହଁ।
ତାପରେ ଆମର ବି ଗୁମ୍ ଗୁମ୍ଫା ଅଛି ସେଠି ଆମର ପାଣ୍ଡହରା ଗୁମ୍ଫା ଅଛି ଏପଟେ। ସେ ଗୁମ୍ଫାରେ ବି ମାନେ ପଞ୍ଚୁ ପାଣ୍ଡବ, ଯଉ ସେତେବେଳେ ଖେଳୁଥିଲେ ଆମର ଯୋଉ ସେତେବେଳେ ପଷା କାଠି ହେରିକା ଆଗେ ପଷା କଲି ସେ କାଠିଗୁଡାକ ବି ସେଠି ମାନେ। ସେ ପ ପଥରରେ ଯଉସବୁ ଫାଙ୍କ ଖୋଲ ଏଇସବୁ ଟାଇପର୍ ହେଇକି ସେଠି ସବୁ ମାନେ ଅଛି ସେଇ ଇଏ ଆଉ ଆମର ସେଠି ଆମର, ଏପଟେ ବାଘ ମାରି ବି ଗଲେ ସେପଟେ ଆମର ଗୋଟେ ଅ ଅଟ୍ରି ବୋଲି, ବାଘମାରୀ ଅଟ୍ରି ଶୁଣିଛନ୍ତି କେବେ?
ମୁଁ କହିଲି ମ୍ୟାଡ଼ାମ, ଆପଣ ଆଡ୍ରେସ୍ ଗୁଡାକ ଧରନ୍ତୁନି ହଁ କୁହନ୍ତୁ ହଁ।
ହଁ ସେପଟେ ଆମର ବି ଅଟ୍ରି, ଅଛି। ଗୋଟେ ଆମର ସେପଟେ ଗଲେ ଆପଣଙ୍କର ବି ହଁ, ସେଠି ଗୋଟେ ଆମର ମାନେ ପାଣି ବି ଫୁଟୁଛି ଏମିତି ଗୋଟେ ସେଇଟା ଗୋଟେ ସେଠି ମାନସିକ କୁଣ୍ଡ, ବି ଆଜ୍ଞା ସେ ପାଣିଟା ବି ଆପେ ଆପେ ସଦାବେଳେ ଗରମ, ରହିଥିଵ ସେଇଟା। ଆମର ସଦାବେଳେ ଫୁଟୁଥିବ ପାଣିଟା। ସେଇଟା ବି ମାନେ ସେଇଠି ଗୋଟେ ମାନସିକ କୁଣ୍ଡ, ଅଛି ଆମର ବି। ସେଠି ବି ଗାଧେଇଲେ ଆପ ଆପଣଙ୍କର ବି ଚର୍ମ ରୋଗ ଇଏ ସିଏ ସବୁ ଭଲ ହେଇଯାଏ ଶୁଣିଛି ସବୁ।
ସେଟା ଦିଟା କୁଣ୍ଡ ଅଛି ଆଉ ଗୋଟେ ଯୋଉ ତପତ ତପ୍ତପାଣି ଯୋଉ ମାନେ କୁ କୁହଟା ଅଛି ଯୋଉଟା ସେଇଟା ତ ପୁରା ଟପ୍ ଟପ୍ ହେଇକି ଏମିତି ଫୁଟୁ ଥାଉଛି। ମୁଁ ଦେଖିଛି ଆମଁ ଆମ ସେଇ ସେଇ ଗାଁ ପାଖ ପାଖା ପାଖି ଏରିଆ ପା ସେଇଟା। ଆମେ ଯାଇଛୁ ବହୁତ ଥର ଯାଇଛୁ ସେଠି ସେଠି ମହୋତ୍ସବ। ମାନେ ଯାତ୍ରା ବି ହୁଏ ସେଠି। ଆମେ ସେଇ ଯାତ୍ରା ହଁ ହଁ ମ ମକର ଯାତ୍ରା କୁ ଆମେ ବହୁତ ଥର ମାନେ ଦୁଇ ତିନି ଚାରି ଥର ଆମେ ମକର ଯାତ୍ରାକୁ ଆମେ ତ ୟାଡେ ରହିଲୁ ତ ଆମେ ଯେତେବେଳେ ଗାଁ କୁ ଯାଉ, ତ ସେଇ ମକର ଯାତ୍ରା ହାଙ୍କା ଆମ ଗାଁ କୁ, ମାନେ ଘର ପାଖରୁ ଅଳ୍ପ ଅଳ୍ପ ବାଟ ସେଇ ଏରିଆ ଟା, ଆମ ଘର ପାଖରୁ ଅଳ୍ପ ବାଟ। ତ ସେଇଠୁ ଆମେ ବି ଆମେ ବି ସେଠିକି ବୁଲିବାକୁ ଯାଉ, ମାନେ ସେଠି ବଢିଆ ହୁଏ ମାନେ କେତେ ଲୋ କୋଉ ବହୁତ ଲୋକ ଆସନ୍ତି, ତାପରେ ସେଠି ଗାଧାନ୍ତି ତାପରେ ସେ ଯୋଉ କୁହଟାରେ ପଇସା ବି ପକାନ୍ତି ନା।
ହଁ ପଇସା ପକାନ୍ତି ସେଠି। ସେ ପାଣିରେ ଆମେ ବି ସେଠି ଅଛନ୍ତି ଲୋକ, ଆମର ବ୍ରାହ୍ମଣ ଯୋଉ ଭାଇନା ହେରି ଆମର ସେପଟେ ଅଛନ୍ତି ପୂଜା ପୁଜିି ଯଉମାନେ ସେଠି କରୁଛନ୍ତି, ସେମାନେ ବି ସେଠି ପାଣି ଆଣିକି କି ଢାଳରେ ଆମକୁ ବି ମାନେ ଆମେ ସେଇଟାଇ ଉପରେ ଆମକୁ ଏମିତି ଦିଅନ୍ତି, ମାନେ ପ୍ରସାଦ, ଯେମିତି ଆମେ ପାଇଲା ଭଳିଆ ଆମକୁ ଦିଅନ୍ତି, ଆମେ ସେ ପାଣି ମାନେ ସେଇଟା ଗୋଟେ ଠାକୁରଙ୍କ ମହିମା ରୁ ଯେହେତୁ ଫୁଟୁଚି, ସେଇଟା ବି ତ ଆମ ପାଇଁ ଗୋଟେ ପ୍ରସାଦ, ଟାଇପ ର ନା ସେମାନେ ଦିଅନ୍ତି ଆମେ ଏମ ନୀତି ପ୍ରସାଦ ମାନେ ପାଇକି। ମୁଣ୍ଡରେ ଏମିତି ହାତ ପୋଛିିକି ତାଙ୍କୁ ବି କିଛି ଦକ୍ଷିଣା ଆମେ ଦେଇକି ଆମେ ଆସୁ।
ତାପରେ ମ୍ୟାଡାମ, ଏଇ ଯୋଉ ପାଣି ଠାରୁ କୋଉ ପାଣି ଟା ଗଲେ ମାନେ ଯୋଉ ଆମର ଦିଟା କୁଣ୍ଡ ଥାଏ ମାନେ ଝିଅ ମାନେ ପୁଅ ମାନେ ସବୁ ଯୋଉ ଗାଧଉଛନ୍ତି, ସେ କୁଣ୍ଡ ପାଣି ଠାରୁ କୁହ ପାଣିଟା ଯୋଉଟା ଉମ କଣ, ତକ୍ତ ପାଣି କହୁଛନ୍ତି। ସେଇ କୂହ ପାଣି ଟା ବେଶୀ ଗରମ ଥାଏ ନା।
ସେଇଟା। ଫୁଟୁଥାଏ ସେଇଟା ଏଇଟା ତ ଉଷୁମ ଥାଏ, ଆମର ବି ଗାଧଉଛନ୍ତି। ଏଥିରେ ଯୋଉଟା ଆମର ଅଲଗା।
ଭଲ ଉଷୁମ୍ ପାଣିଟା।
କୂହ ଆଉ ଯୋଉଟା କୂଅ ଟାଇପ୍ ର ଅଛି ଯୋଉଟା ଆମର କୁଣ୍ଡ ଯୋଉଟା ପାଣି ଫୁଟୁଥାଏ ସେଠି, ସେ ଦେ ଖିବେ ସଦାବେଳେ ସେଠି ପାଣି ଫୁଟୁଥିବ।
ଆମେ ବି ସେ ଭିତୁରକୁ, ନାଇଁ ଆମେ ତ ଗାଧେଇନୁ କେବେ ଆମେ ଯାଇକି ଏମ୍ତି ଖାଲି ନର୍ମାଲି ମାନେ ମୁଣ୍ଡରେ ପାଣି ଛି ଞ୍ଚି ହେଇଯାଇଚୁ, ଆଉ ଏମ୍ତି ମାନେ ପାଣିକି ଛୁଇଁଚୁ ପାଣିିକି ଛୁଇଁକି ଛିଞ୍ଚି ହେଇଚୁ, କିନ୍ତୁ ଯୋଉଟା ଆମର କୂହ ଅଛି ସେଇ କୂହରୁ ଡାଇରେକ୍ଟ ମାନେ ପାଣି ଯୋଉ ଦେଇଛନ୍ତି ପୁରା ଆମେ ବି ସେଇଟା ପାଣିକି ପାଇଚୁ ତାପରେ ପାଣିିକି ବି ଛୁଇଁଚୁ, ସିଏ ପୁରା ମାନେ ଅଧିକ ଗରମ୍ ଥାଏ। ସେଇଆକୁ ହଉ ମ୍ୟାଡମ୍ ଆପଣଙ୍କ ସହିତ ତ ହଁ-ହଁ ହଉ ରହିଲି।
ଆଜ୍ଞା।